ପଡ଼ଭାଇ ନମସ୍କାର।
ହଁ ସାନ ଭାଇ ନମସ୍କାର।
କେମିତି ଅଛନ୍ତି?
ହଁ ସାନ ଭାଇ ଭଲ ଅଛି?
ଖାଇଥିଲେ କଣ?
ଖାଇଥିଲୁ ଆମେ ଏଇ ପଖାଳ ଖାଇଥିଲୁ ଆଉ। ବଢ଼ିଚୂୁରା ଆଉ ଆମର ଶାଗ ଭଜା
ଆଜ୍ଞା।
ତ ଯୋଉ ସଜନା ଶାଗ ହୁଏ
ଆଜ୍ଞା।
ସଜନା ଶାଗର ଟିକେ ମା ଭଜିଥିଲେ ମା ଶାଗ ସଜନା ଶାଗରେ କୋଖାରୁ ପକେଇ ଭାଜିଥିଲେ। ହଉ ମା ତ ଯାହା କରିବେ ଆଜ୍ଞା କଥାବାର୍ତା ଆପଣଙ୍କର ଚ ଚଟ ଚଟ ଚଟ କଣ ଶୁଭୁଛି।
ଆଜ୍ଞା ରୁହ ରୁହ ମୁଁ ଯାଉଛି ଆଉ କହିବି କୋଉଠି ଭଲ ଶୁଭିଲା କି ଖରାପ ଆଜ୍ଞା ଶୁଭିଲା।
ଠିକ୍ ବୁଝ ତ
ଆଜ୍ଞା ଆଜ୍ଞା। ଆଜ୍ଞା ଆପଣ ତାହେଲେ ଖାଇଥିଲେ ଇଏ ମାନେ ପଖାଳ ଶାଗଜା ତା ଦେହରେ ଶାଗରେ ବ ଥିବ ଯେମତି
କଖାରୁ ପଡିଥିଲା।
ଆଉ ଭେଣ୍ଡିିକା ଟିକେ ପକାଇଥିବେ ତ ଆପଣ
ନା ଭେଣ୍ଡି ପଡୁନି ଖାଲି ଭେଣ୍ଡି ନଥିଲା ତ ଆଉ ଲଗା ହେଇଛି ଛୋଟ ଛୋଟ ଗଛ ଆମର ବାରି ଲଗା ହେଇଛି ଲଗା ହେଇଛି ସେ ଭେଣ୍ଡି ହଉ ହଉ ଯାଇକି ଆହୁରି ଅ ତିରିଶ ଦିନ ପ ଚାଳିଶ ଦିନ ଲାଗିବ।
ତାହେଲେ ଆପଣ ବେ ବି ଭେଣ୍ଡିଇ ହଁ
ଆମର ଗୋଟେ ଚଣ୍ଡିଗୋଲ ଆମ ଛକ ଗୋଟେ ଅଛି ଛକରେ ଆମର ପରିବା ଦ ଦାନ ସବୁ ଅଛି। ଦୋକାନରୁ କଖାରୁ ଆସିଥିଲା କଖାରୁ ଆସି ସଜନା ଶାଗ ସଜନା ଶାଗ ସାଙ୍ଗରେ ପଡ଼ିକି ଭଜା ହେଇଥିଲା ଆଉ।
ଆଜ୍ଞା ଯାହାଫଳରେ ଆପଣଙ୍କୁ ପରିବା ପାଇଁ କିଛି ଅସୁବିଧା ହଉନିଁ ଆଉ।
ନାଇଁ ପରିବା ପାଇଁ କିଛି ଅସୁବିଧା ଘର ପାଖରେ ରହୁଛି ପରିବା ଦୋକାନ ତ। ଦାଦା ର ଗୋଟ ପରିବା ଦୋକାନ ଅଛି ଯେତେବଳେ ଯହା ହୁଏ ଦାଦା ପୁଅ ଙ୍କୁ ଫୋନ କରିଦେଲେ ସି ବି ଦେଇିଅନ୍ତି ନହଲେ କି ଆସନ୍ତି ହାତରେ ପଠେଇ ଦିଅନ୍ତିହଲେ ସିଏ ବି ନିଜେ ନେଇକି ବି ଆସନ୍ତି।
ଆଜ୍ଞା ଆପଣ ତା ପରିବା ଦୋକାନରେ ମାନେ ବିଭିନ୍ନ ପ୍ରକାର ଏବେ ଯେଉଁ କଣ କଣ କଣ ବିକା ହେଉଛି ଆପଣ ଜାଣିୁ
ହଁ ଦାଦାଙ୍କ ଦୋକାନକୁୁ ବି ଦାଦାଙ୍କ ଦୋକାନକୁ ଆମେ ଯାଇ ବେଳେ ବଳେ ବି ଦୋକାନ ଆମ ପରିବା ଦୋକାନ ଅଛି ନା ଦାର ତାଙ୍କ ଦୋକାନରେ ଯାଇ ବସା ଉଠା ବି କରେ ବସା ବସି କରେ ଦାଦାଦି ରୁହନ୍ତି ଦନୀ କି ଦାଦାଙ୍କ ଦେହ ଟିକେ ଖରାପ ରହିଲେ ଦାଦା ପୁଅ ଦାଦାଙ୍କ ପୁଅ ଟିକେ ହଇରାଣ ହୁଅନ୍ତି ଦୋକାନରେ ନା। ଦୋକାନ ଦିନିଷହ ଜାଣିଥିବେ ଲୋକ ଲୋକ ତ ସଜାସଜି ସଜେ ନସଜେ ସଜାସଜି ନ କଲେ ଲୋକ ଟିକେ ଆସିବେନି। ଆଉ ପରିବା ପତ୍ରରେ ଟିକେ ପାଣି ଫାଣି ନ ପକେଇଲେ ଦେହ ଜିନିଷ ଟା ଟିକେ କଞ୍ଚା ରହିବେ ପରିବା ଟାରେ କଞ୍ଚା ରହିଲେ ଲୋକ ମାନ ଟିକେ ଆକର୍ଷଣ ହବ ଶୁଖିଯିବ ଜିନିଷ ଟା
ଆଜ୍ଞା।
ଆଜ୍ଞା। ଆଉ ସେଥିପାଇଁ ଆମ ପରିବା ଦୋକାନରେ ସବୁ ଜିନିଷ ରୁହେ ସବୁ ତମେ ଜାଣିବାକୁ ଚାହୁଁଥିବ ନା ନାଇଁ
ଆଜ୍ଞା କାପ୍ସଗମ ଅଛି ଆପଣ ପରିବା ଦୋକାନରେ ଯ ନିଶ୍ଚୟ ଥିବ ଲଙ୍କା ୋଳ ବାଇଗଣ ଭେଣ୍ଡି ଟମାଟର କାକୁଡ଼ି ଜହ୍ନି
ଆଜ୍ଞା ଆମର କୋବି ରହୁଛି ଲେମ୍ବି ର ଲେମ୍ବୁ ରହୁଛି। ପୁଦିନା ରହୁଛି ଆମର କଞ୍ଚା ଲଙ୍କା ରହୁଛି ଧଣିଆ ପତ୍ର ବି ରହୁଛି ବିଭିନ୍ନ ପ୍ରକାର ଆମ୍ବ କ କିଛି ଅଦା ରହୁଛି ଆମର ବିଭିନ୍ନ ପ୍ରକାର ସବୁ ରଖା ହଉଛି ଅଳ୍ପ ଅଳ୍ପ କିଲେ-ଏ-ଏ ଅଧ କିଲେ ସବୁ ଜିନିଷ ଆସୁଛି। ଆଉ ପରିବା ଉପରେ ଟିକେ ଆମର ଅଧିକା ଜିନିଷ ଆସୁଛି ପୋଟଳ, ବାଇଗଣ, କୋବି। ଏ ଆଉ ହଉଛି କଖାରୁ ଅ-ଅ ଆଉ ବାଇଗଣ ଆଉ ହଉଛି ଟି କି ଆମର କୁନ୍ଦୁରି ଆଉ ହଉଛି କଣ ଆମର କୁନ୍ଦୁରି, କାଙ୍କଡ ଏଇ ସବୁ ଜିନିଷରେ ଟିକେ ଅଧିକା ଆମର ଆସୁଛି। ଆଉ ଅଧିକ ଟିକେ ଜିନିଷ ଆସୁଛି ନହେଲେ ସେ ଆପଣଙ୍କ ହଁ ଠିକ ହଁ କୁହନ୍ତୁ।
ଆଜ୍ଞା। କୁହ କୋଉ ବିଷୟରେ ଜାଣିବାକୁ ଫୋନ କରିଥିଲ?
ଅଁ, ଫୋନ୍ କରିଥିଲି ଆପଣଙ୍କୁ। କଣ ଯେ, ଆପଣଙ୍କ ଘର ଆଡେ ସିଆଡେ ଜ୍ୟେଷ୍ଠ ପୂର୍ଣ୍ଣିମା କିଛି ହଉଛି?
ଆଜ୍ଞା ଦୋଳ-ଓ-ଓ-ଓ ଆଉ ହୋଲି ଜ୍ୟେଷ୍ଠ ପୂର୍ଣ୍ଣିମା, ହଁ ଏବେ ପା ଜ୍ୟେଷ୍ଠ ପୂର୍ଣ୍ଣିମା ଆଜ୍ଞା।
ଜ୍ୟେଷ୍ଠପୂର୍ଣ୍ଣିମା ଏବେ ତ ଆସୁଛି ହଁ ସେଥିପାଇଁ ଫୋନ କରି ଥିଲି ଟିକେ ଆଉ ଜ୍ୟେଷ୍ଠପୂର୍ଣ୍ଣିମା ବିଷୟରେ ଟିକେ କଣ କୁହନ୍ତୁ।
ଆଜ୍ଞା ହଁ ଆଜ୍ଞା ମୁଁ କହୁଛି ଶୁଣନ୍ତୁ ଆ ପାଇଁ ଆଜ୍ଞା ବଡ ଭାଇ ମାନେ ଘରର ଯିଏ ମୁଖ୍ୟ ବଡ ପୁଅ ଜ୍ୟେଷ୍ଠ ପୂର୍ଣ୍ଣିମାରେ ଆଗେ ଆସ, ତାଙ୍କ ପାଇଁ ଆଗେ କିଛି ମିଠା ତାଙ୍କର ଯାହା ମାନେ ଭଲ-ଅ-ଅ ଖାଦ୍ୟ ଯେମିତି ମିଠା ତାପରେ ଆପରେ ଛେନା ପୋଡ ନା ଗୋଲାପ
ଆମ ଆମର ଉ ମୋର ଆପଣ ମ ତମ ପାଟିରୁ ମୋ ପାଟିରୁ ତ ଆପଣ ଛଡ଼େଇ ନେଇଗଲେ। ଆମର ଗୋଲାପ ଜାମୁ ଟା ମତ ଟିକେ ଭଲ ଲାଗେ ମତେ ଟିକେ।
ଆଜ୍ଞା।
ଆଉ ରସୋଗୋଲା ଫସଗୋଲା ମୁଁ ଟିକେ ଏତେ ଖାଏନି। କାଁ ଭା ଯଦି କୁ କୁଣିଆମ ମଇିତର ନେଇ ଆସିଥିବେ ଆଉ ଚଳେଇ ନିଏ ଆଉ। ପିଠା ପିଠା ହୁଏ ଘରେ ଖାଇ ନଉ। ନହେଲେ ଗୋଲାପ ଜାମୁ ଟା-ଆ-ଆ ହ ମତେ ବହୁତ ଭଲ ଲାଗେ ଖାଇବାକୁ। ଆଜ୍ଞା ଆଜ୍ଞା ବନ୍ଧୁ।
ଆଜ୍ଞା ମୁଁ ଆମ୍ ଆମ୍ ମତେ ତ ଛେନାପୋଡା ଭଲ ଲାଗେ ଖାଇବାକୁ।
ଆଜ୍ଞା ଛେନାପୋଡ ଛେନାପୋଡ ଛେନାପୋଡ କଉ କଉଠୁ କୋଉଥୀରୁ ତିଆରି ହୋଇଛି ବନ୍ଧୁ।
କୁ ଲେମ୍ବୁ ପକେଇ ଛିଡେଇଦବା ଦ୍ଵାରା ସେ ଜଉ-ଉ-ଉ ମାନେ ଦୁଦୁସେନା ଟା ବାହାରିବ।
ଆଜ୍ଞା।
ସେଇ ଦୁଧୁ ଛେନାକୁ ପନିର ବି କରିପାରନ୍ତି। ଆପଣ ଛେନାପୋଡ଼ ବି କରିପା
ଛେନାପୋଡାଟକୁ ତାକୁ ନିଆଁରେ ବସେଇବାକୁ ତାକୁ ଛୋଟ ଡିସ୍ ହଉ କି ଛୋଟ ଇୟରେ ହଉ ନିଆଁରେ ବସେଇବାକୁ ପଡେ ନା କଣ? ଉପରେ କିଛି କଭର ଦେଇକି ପତ୍ର କଭର ଦେଇକି କଦଳୀ ପତ୍ର ହଉ ନହେଲେ ଓ ଆମର କଦମ୍ବ ପତ୍ର ହଉ କଦମ୍ବ ଗଛ ତା ପତ୍ର ହଉ କି ଦେଇକି ତା ତା ଉପରେ ବସେଇବାକୁ ପଡେ ନା କଣ? ଶାଳ ପତ୍ର ହଉ
କ ଶିରା ଦେଇକି ଚିନି ଦେଇକି ଆପଣ ତାକୁ ବହୁତୁ ତାପମାତ୍ରାରେ ତାକୁ ଉଁ ଗରମ କରିବା ଦ୍ଵାରା ସେ ପୁଡିକି ଭିତର ଆଜ୍ଞା, ଆଜ୍ଞା ଏବେ ଯୋଉ ଆଉଚି ମାର୍କେଟ୍ କୁ କୋଇଲା ଆଁ, ବା ଏବ୍ ଏବେ ବହୁତୁ ଇନ୍ଧନ ହେଇଗଲାଣି ନା କୋଇଲା କିଏ ଇଏ ଚୁ ମାନେ କୋଇଲା ଛାଞ୍ଚ ଗ୍ୟାସେ
କୋଇଲା ଟା କୋଇଲା ଟା ଦେହ ପାଇଁ ସାନ ଭାଇ ଖରାପ। ଆମର କାଠ ଟା ଠିକ କାଠଟା ଆମର ଯୋଉ ଗଛ ଲଗାଯାଏ ସେଇ କା କାଠଟା ଆମର ଠିକ୍। ସେଇ କାଠ ଟା ଆମ ପାଇଁ ଭଲ। ଦେହ ପାଇଁ ଭଲ। ଦିନିଷ ବି ଭଲ। ଖାଇବା ପାଇଁ ଭଲ। ଆଉ ଇନ୍ଧନ ଟା ଆମର ଯୋଉ କୋଇଲାଟା ହଉ ଚି ଆମର ଉଁ, ଏ ଭଲ ଦିନିଷ ଟା ନି ଖୋଇଲେ ଏଟା। ବୁଝିଲେ, ଏ ଦେହ ପାଇଁ ବି ଖରାପ। ବାଇ ପାଇଁ କ୍ଷତି କରକ୍ ତା ବାସ୍ ତା ଗ୍ୟାସ୍ ବି ଯଦି ଯାଉଥିବ ନାକ ପାାଖରେ ବାଜିଲା ସିଏ ବି ଦେହ ପାଇଁ ଖରାପ ଆଜ୍ଞା ବନ୍ଧୁ।
ଆଜ୍ଞା ଦୋଳ ବିଛୟରେ କିଛି ମୁଁ କହୁଚି ଶୁ
ହଁ, ହଁ କହୁଥିଲେ ଦୋଳ ବିଷୟରେ ଟିକେ କଣ କୁହନ୍ତୁ? ଆମ ଆଡେ ତ ଟିକେ କମ ହଉଚି ନା ଦୋଳ।
ଆଜ୍ଞା ଆଜ୍ଞା ଆଜ୍ଞା ଦୋଳଟା ହେଲା ମାନେ-ଏ-ଏ ହୋଲି ପର୍ବ ପରେ ପରେ ଦ ଦୋଳ ଆସେ। ଦୋଳ ମାନେ ଠାକୁରଙ୍କ ରାଧାକୃିଷ୍ଣଙ୍କର ଉଁ ଦୋ ଳ ଯେମିତି କି ବିମାନ କାଠ ସାହାଯ୍ୟରେ ଗୋଟେ ଛୋଟିଆ ଗ ବିମାନ ଟେ ହେଇଥିବି ଯାହାକି ଯାହାକୁ ଆମେ ଲୋକ-ଓ-ଓ ସଂକୀର୍ତ୍ତନ ବା ଗ ମୃଦଙ୍ଗ କଷାଳ ଧରିକି ଅଭୀର ବୋଳ ମାନେ ଖେଳ ଖେଳିକି ଆମେ ତାଙ୍କୁ ମାନେ ମ ଗାଁ ବୁଲିବାକୁ ନଉ। କାନ୍ଧେଇକି ଲୋକମାନେ କାନ୍ଧଉଥୀବେ ଆଉ ନାଚ ଗୀତ ମାନେ-ଏ-ଏ-ଏ-ଏ ନା କୀର୍ତ୍ତନରେ ତ ଆପଣ ଦେଖୁଥିବେ ଆପଣଙ୍କ ଗାଁରେ ଅଷ୍ଟପହରି ନିଶ୍ଚୟ ହେଉ ଯେ ଯାହାର ଫଳରେ ଯେଉଁ ଆଜ୍ଞା ଦଳ ଆସିବେ ଯୋଉ ନାଚ ହଉଥିବ ଆମେ ସେଇଭଳିଆ ନାଚୁ। ମାନେ ଅଭିିର ଖେଳ ହବ ରାତିରେ
ଆଜ୍ଞା ଆଜ୍ଞା ସାନ ଭାଇ ଆପଣ ଆପଣ ଟିକେ ଆପଣ ଖାଇଛନ୍ତି ପାଣି ପିଇନାହାନ୍ତି ବୋଧେ ବନ୍ଧୁ, ଆପଣ ଟିକେ ହିକା ମାଡୁଛି ଆପଣଙ୍କୁ।
ଆଜ୍ଞା ଆପଣ ଜାଣି ପାରୁଛନ୍ତି। ଆ ଆଜ୍ଞା ଆପଣ କି ଜି ମାନେ ଡାକ୍ତରୀ ପାଠ ପଢ଼ିଛନ୍ତି ବୋଧେ।
ନାଇଁ ଡାକ୍ତରୀ ନାଇଁ ହିକା ଟା ମାରୁଛନ୍ତି ସୁବୁଚି ତ। ଆ ସେଥିପାଇଁ କହିଲି ଆପଣଙ୍କୁ।
ଆଜ୍ଞା ଆଜ୍ଞା ଆଜ୍ଞା ଆମ ରାତି ରାତିରେ କି ଦିନରେ ଆମ ଠାକୁରାଣୀ ଗତିରେ ଭାଙ୍ଗ ହୁଏ ଯାହାଫଳରେ ମାନେ ବଡ ବଡ ଲୋକ ଯୋଉମାନେ ପି ପିଅନ୍ତି ମାନେ ଆମ ପାଇଁ ସାଧା ହୁଏ ଆଉ ଗୋଟେ ହାଣ୍ଡିରେ ଏ ପଣାରେ ପ ପଣାରେ ପଡ଼େ ଏ ଗେ ମାନେ ସବୁ ପ୍ରକାର ଫଳ ଯେମିତିକି ଆମ୍ବ ତରବୁଜ ଆଉ ଲିଚି, କଦଳୀ, ନଡ଼ିଆ, ଛେନା କ୍ଷୀର, ଦହି, ଦୁଦୁଛେନା ଆଉ ଚିନି, ପାଣି ଆଜ୍ଞା ଘିଅ ପଡେ ନା ଆପଣ ଯୋଉ କହୁଛ ଘିଅ ନୁହଁ ଏଇ ଯୋଉ କ୍ଷୀରିରେ ଯୋଉଟା ମରା ହୁଏ ରାବି ବିଡ଼ି ଟାଇପ୍ ର
ରାବିଡି ଟାଇପ ର ହଁ ହଁ ବନ୍ଧୁ ହଁ।
ସେଇଟା ପକା ହୁଏ ଆଜ୍ଞା।
ଡାଳିମ୍ବ ଫାଳିଆ ପଡେ ସେଉ ଫେଉ ପଡେ?
ହଁ ଆଞା ସେଉ ଡାଳିମ୍ବ ଅଙ୍ଗୁରୁ। ହୁଁ ଆଉ ତା ତାପରେ ଆମର ଉୁଁ ଆଜ୍ଞା ହେଲେ ଧଳା ଆଙ୍ଗୁରୁ।
ଧଳା ଆଙ୍ଗୁଠା ହ ଟା ଭଲ।
ଆଜ୍ଞା ଦେହ ପାଇଁ ବି ଭଲ ଆପଣ ସକାଳୁ ଉଠିକି ଫଳ ଫଳ ଖାଆନ୍ତୁ ଯେମିତି କି
ନା ମୁଁ ତ ସକାଳୁ ମୁଁ ତ ମୁଁ ତ ବନ୍ଧୁ ସୁ ସ ସକାଳୁ ଖାଉଛି ଟିକେ ଚାଲାଚାଲି କରିବାକୁ ଯାଉଛି ସକାଳୁ ଦେହଟା ଟିକିେ ଦୁର୍ବଳ ରହୁଛି ତ ଆଉ ଦେହଟା ଟିକେ ଦୁର୍ବଳ ରହୁଛି ଗୋଡଟା ବି ଟିକେ ଭଲ ରହୁ ଗୋଡ ଟା ବି ଟିକେ ଠିକ ରହୁନି ସକାଳୁ ବି ମୁଁ ଟିକେ ଚଲାବୁଲା କରିବାକୁ ଯାଉଛି ସକାଳୁ ଟିକେ ଚଣା ସୋଲା ମୁଗ ଗଜାମୁଗ ଏସବୁ ସୋଲା ଗଜାମୁଗ ଏସବୁ ପକେଇ ପାଣିରେ ରାତିରୁ ରାତିରୁ ପାଣିରେ ପକେଇକି ତାକୁ ସକାଳୁ ଛାଣିକି ଧୋଇକି ଟିକେ ଭଲସେ ଭଲସେ ଟିକେ ଧୋଇକି ଆମେ ସକାଳୁ ଚାଲିକି ଆସିକି ଦାନ୍ତ ଫାନ୍ତ ଦାନ୍ତ ଘଷିକି ପାଣି ଟିକେ ପିଇକି ସେ ଜିନିଷ ଖାଉ ହେଲେ ଦେହ ଟିକେ ସୁସ୍ଥ ରୁହେ ଭଲ ଲାଗେ। ଦେହଟା ଟିକେ ଦୁର୍ବଳ ବି ଲାଗେନି।
ହ ହୋଲିରେ ଆପଣ କିଛି ମାନେ ମୁଣ୍ଡ ଫଟା ରଙ୍ଗ କିଛି ଖେଳିବେ ନାହିଁ
ନା ନା ନା ମୁଁ ଆମେ ଅଭିର ଆମ ଆମ ଘର ଆଡେ ଅଭିିର ସବୁ ଖେଳ ହୁଏ ମୁଣ୍ଡ ଫଟା ଖେଳାଯାଏନି ଏଇ ଗୋଟେ ମୋର ସାଙ୍ଗଟିଏ ମୁଣ୍ଡରେ ମାରିଦେଇଥିଲା ଯେ କୁନି କୁନି ମୋ ମୁଣ୍ଡ ଫୁଣ୍ଡ ସବୁ ଛାଡିଲାନି ଦେହ ଫେହରେ ଦି ଦି ଦିନ ତିନି ଦିନ ପୁରା ଦେହରେ ଲାଗି ରହିଲା।
ଆଜ୍ଞା।
ପିଲି ଯେ ଦେହ ଫେହ ସବୁ ଖଣ୍ଡିଆ ହେଇଗଲା ଫଳିଗଲା ଲାଷ୍ଟକୁୁ ଆମ ଘର ପାଖରେ ଗୋଟେ ଚିକିତ୍ସାଳୟ ଅଁ ଡାକ୍ତରଖାନା ଅଛି ସେଠି ଯାଇକି ବି ଦେଖେଇକି ମେଡ଼ିସିନ କିଛି ଖାଇଲି ଦେହ ଟିକେ ଟିକେ ଚର୍ମ ବିଭାଗକୁ ଗଲି ଦେହ ଟିକେ ଦେଖେଇଲି। ଟିକେ ଚାରି ପାଞ୍ଚ ଦିନ ଗଲା ଟିକେ ଭଲ ଲାଗିଲା ଦେହ ଟିକେ ସୁସ୍ଥ ହେଲା। ସବୁ ବି ବିରି ବିରିିକା ହେଇ ସବୁ ଫଳିଗଲା ଦେହ ଫହ।
ଆଜ୍ଞା।
ଆଜ୍ଞା ବନ୍ଧୁ ଆଉ କଣ କୁହନ୍ତୁ?
ଆଜ୍ଞା ହୋଲିରେ ଯାହା ହଉ ଆପଣ କଥା ଶୁଣିିକ ମତେ ଭାରି ଲାଗିଲା ଯାହା ଫଳରେ ଆପଣ ରଙ୍ଗ ଆଜ୍ଞା ଆମର ଏଇ କିଛିଟା ମାନେ ଅଭଦ୍ର ମାନେ ଛୋଟ ଛୁଆ ଆମକୁ ଗୋଡେଇକି ହୋଲିରେ ତ କହିହେବନି କିଛି କାହାକୁ। ଏଅ ରଙ୍ଗପଟା ପାଣି କରିକି ଯୋଉ ଆପଣ ଜାଣିଥିବେ ପାଣି ପିଚିକାଳି
ଆଜ୍ଞା ଆଜ୍ଞା ପିଚି କାଳି ହଁ
ସାହାଯ୍ୟରେ ଆମ ମୁଣ୍ଡକୁ ମାରନ୍ତି। ଆଉ ଦେହ ଫେହ କରିଦିଅନ୍ତି। ଯାହା ଫଳରେ ଆମେ ଗାଧେଇଲା ଲେ ବି ସେଟା ଛାଡେନା। ଆପଣ ଯାହା କହିଲ ଘଷି ଘାସିହେଇ ଚମଡ଼ା ଛିଡ଼େଇବା କଥା ଖାଲି ଛିଡେ। ଚମଡ଼ା ଛିଡେଇବା କଥା ଆଉ କିଛି ତାଧେରେ ନାହିଁ। ସେଗୁରା ଛାଡିବନି ଏତେ ଶୀଘ୍ର।
ନାଇଁ ପା! ସେଥିପାଇଁ ମୁଁ ହୋଲିରେ ଟିକେ ଏତେ ଖେଳା ଖେଳି କରେନି। ଲେଟ ରେ ଟିକେ ମ ହୋଲି ଖେଳେ।
ଆଜ୍ଞା, ମୁଁ ରଖୁଛି ଏବେ ମୁଁ ଯାଉଛି, ଆମର ପଣା ହେଲାଣି। ଆମେ ପିଇବୁ ଧନ୍ୟବାଦ।
ଆଜ୍ଞା, ବନ୍ଧୁ ଜୟ ଶ୍ରୀରାମ ଜୟ ଜଗନ୍ନାଥ।
ମୁଁ ରହୁଛି ଆଜ୍ଞା, ଜୟ ଜଗନ୍ନାଥ ଜୟ ଶ୍ରୀରାମ।